ହାଲୋ ହାଲୋ- ଜଗନ ଭାଇ, ନମସ୍କାର। କେନ୍ତି ଅଛନ୍ତି? ଆଉ ତୁମର ତମ କ ମନ ପଡୁନି, କେତବେଳେ, ଯାହାଉ ଆଜି ମୋର ଟିକେ ତମ କଥା ମନେ ପଡିଗଲା, ସେଥିଲାଗି ମୁଁ ଟିକେ ମୁଁ ଫୋନ ଲଗେଇଥିଲି, ମୁଁ କହିଲି ଦେଖିବା ଭାଇ କେମିତି ଅଛନ୍ତି?
କଲ୍ କରିଚ ମାନେ କୌଣସି କାମ ଥାଏ, ନହେଲେ ଆପଣ ତ କୌଣସି କେବେ ବି କଲ୍ କରିବେନି ଲୋକମାନୁ ଆପଣ ଟିକେ ତଳକୁ କୁହେ ଆପଣ ଟିକେ ଦଶ ମିନିଟ୍ ପାଇଁ ତଳକୁ ଯାନ୍ତୁ ଆଖପଖରେ ଥିବେ, ଟିକେ କଥା ହେଇକି ଆସିବେ । ଉଠିଲେ, ତାପରେ ଓପୋରକୁ ଆସିବେ, ଟିକେ
ହଁ ହଁ ଭାଇ ହେଲା ତ ଏଥର ଶୁଭିଲା ମୋ କଥା ଠିକ୍ ଠାକ୍ ଶୁଭିଲା?
ହଁ ମାନେ କୌଣସି ବ୍ୟକ୍ତିର ପାଟି ଟା ଆମକୁ ନ ସୁବିିବା ଦରକାର। ବୁଝିଲେ ଦଶ ମିନିଟ୍ ପାଇଁ ଟିକେ କଷ୍ଟ କରିଦିଅନି। ଆଉ ଆପଣ ତ ଆଜି ସକାଳୁ ଆଜି ଭଲ ପାଗ ଦେଇଛି
ଆଜି ଭାଇ ବିଶ୍ବାସ୍ କରିବେନି, ବର୍ଷା ପାଗଟା ଦେଇଚି ପୁରା ଉମ୍ ପାଗଟା ଏତେ ସୁନ୍ଦର ଅଛି, ଖାଲି ଖାଇକି ମୋର ଶୋଇବାକୁ ଇଛା ହଉଛି ହେଲା। ମୁଁ ଆଜି ସକାଳୁ ବୋଉ ଆମର ଉଠ ଉଠିଲା ବଳୁକୁ ପୁରା ଯୋଉ, ଆଳୁ ପକୁଡି କରି ଆଉ ଯୋଉ ବାଇଗଣ ପକୋଡା ଛତୁ ପକଡ଼ା ଏତିକି କରିଥିଲେ ।ମତେ ଏତେ ସୁନ୍ଦର ଲାଗିଲା, ସକାଳୁ ଉଠି ଆଜି ମୁଁ ବ୍ରସ୍ କରି ମୋ ନିତ୍ୟକ୍ରମ ସାରି ଆଗେ ମୁଁ ତାକୁ ଖା ଖାଇଲି ଛଣାଛଣି ଟିକେ, ଯେ ଆଉ ସବୁଦିନ ଖାଏନା, ଦେହ ପାଇଁ ଭଲ ନୁହେଁ ନା ଯେହେତୁ ଆଜି ପାଗ ଟିକେ ନରମ ଅଛି ବର୍ଷା ପାଗକୁ ପୁରା ପକୁଡି ଫକୁଡି ଖାଇବାକୁ ବହୁତ ବଢିଆ ଲାଗେ ।ମୁଁ ଆଜି ଖାଇଚି ଆଉ ତମେ ଆଜି
କେମିତି ମ ଆଜି ଭଲ ପାଗ ଦେଇ ଥିଲା ମୁଁ ଆଜି କିଛି ଖାଇନି, କାଇଁ କହିଲ ଆଜି ଭଲ କାମ ଦେଇଥିବାରୁ ମାନେ ବିନା ଖାଇବାରେ ବି ରହି ହବ ମୁ ସେ ପ କିଛି ଖାଇନି ଖାଲି ପାଣି ବି ପିଇଚି ଯାହା ଟିକେ
ଓ ଯାହା ହଉ, ବହୁତ ଭଲ କଥା ନାଇଁ ଖାଇବା କଥା ନା, ଦେହ ଉପରେ ଦେହ ମାନେ ଦେହ ଭଲ ରହିବା ପାଇଁ, ସୁସ୍ଥ ରହିବା ପାଇଁ, ଖାଦ୍ୟ ନିହାତି ଆମର ଆବ ଆବଶ୍ୟକ, ତୁମେ କେମିତି ଖାଦ୍ୟ ଖାଉନା, ମୁଁ ସେଇ କଥା ଭାବୁଚି।
ନା ମୁଁ ଆଜି ଦିନକ ଭାବିଚି ଉପାସ ରହିବି ବୋଲି, ଦେଖିବା କେତେ କଣ ହଉଚି।
ନାଇଁ ତୁମେ କଣ ତୁମ ସ୍ତ୍ରୀ ଲାଗି ଉପବାସ ରଖିବାକୁ ଚାହୁଁଚ କି ମୁଁ ଭାବୁଚି
ଦେଖନ୍ତୁ ମୁଁ ଟିକେ ଆମର ପ୍ରଥ - ପ୍ରଥା ପରମ୍ପରା ର ମୁଁ ଟିକେ ସମ୍ମାନ ଦିଏ। ବୁଝିଲେ ଶନିବାର ଯେହେତୁ ଶନି ଓଷା ଟା ରହୁଚି, ମୁଁ ଟିକେ କରେ ଶନି ଓଷାକୁ ମାନେ। ଆଜି ଉପାସ ରହିବି ବୋଲି ଇଚ୍ଛା ତା ପାଇଁ ତମେ କ୍ଷମା ମାଗିବା ଦରକାର ଯେ- ଭଗବାନଙ୍କ ନାଁ ନେଇଛି ଆପଣ ମୋତେ ଏମିତି କହୁଛନ୍ତି।
ଯ ମତେ ବହୁତ ଖୁସି ଲାଗିଲା ତୁମେ ଉପାସ ରହୁଛ ବଡ ମାସ ସବୁ ଗୋଟେ ଥର ତୁମେ ତ ଏତେ ମୋଟା ନୁହଁ, ତୁମର ଝଡିବା ବି କିଛି ଆବଶ୍ୟକ ନାହିଁ। ତଥାପି ତୁମେ ଗୋଟେ ଖାଦ୍ୟ ମାନେ ଖାଉ ନାହାଁଉ, ମାସକୁ ଯାହାହଲେ ଗଟେ ଥର ଖାଦ୍ୟ ନ ଖାଇବିଆ ଦରକାର କିନ୍ତୁ ସଫିଏସିଣ୍ଟ ପାଣି ପିଅ ହେଲା, ଭଲସେ ପାଣି ପିଅ ଯେହ ଅସୁସ୍ଥ ନ ହଉ ବୁଝିଲ?
ନିଶ୍ଚୟ ନିଶ୍ଚୟ।
ହଉ ପାଗ ତ ଆଜି ନ ର ଗାଧା ଗାଧି କରିବ ନା ଗାଧ
ନିଶ୍ଚୟ ଆମେ ଗାଧୋଇବାର ଆମେ କେବେ ବି ମାନେ ବଞ୍ଚିତ ରହୁନା। ମେ ନ ଗାଧେଇଲେ ଆମେ ଦିନ ୟାଙ୍କ
ଗ୍ୟାସ୍ ରେଟ୍ ସବୁ ଏତେ ରେଟ୍ରେ ବଢ଼ିଗଲାଣି, ଗ୍ୟାସ୍ ମାନେ ପଇସାର ଏତେ ରେଟ୍ ବହୁତ ମାତ୍ରାରେ ବଢି ଚାଲିଛି ତ, ଲୋକମାନୋନ ବହୁତ ମାନେ ରୋଷେଇ ବାସ କରିବାକୁ ବହୁତ ଅସୁବିଧା ହଉଛି । ଆଜି ମଧ୍ୟ ଯୋଉ ପାଗ ଦେଇଛି ବର୍ଷା ପାଗ, କାହାର ରୋଷେଇ ଘର ନଥିବ ଚୁଲି ବାହାରେ କରିଥିବେ ପାଣି ପଶି ଯାଉଥିବ ଲୋକମାନେ ଆଜି ବହୁତ ଅସୁବିଧାର ସମ୍ମୁଖୀନ ହୋଇବେ। ବୁଝିପାରୁଛ ଦି ତିି ଦି ତିିନିଦିନ ହେଲା ଲାଗି ରହିଛି ବର୍ଷା ଆମେ ସିନା ଆମ ପାଖରେ ଏମିତି ମୁଁ କହୁଛି ଭଲ ରୋଷେଇ ଘର ଖଣ୍ଡେ ଯାହା ପାଖରେ ଅଛି ସେମାନେ ରୋଷେଇ କରିଦେବେ ଆଉ ଯାହା ପାଖରେ ରୋଷେଇ ଘର ଖଣ୍ଡେ ଭଲ କି ନାହିଁ ବାହାରେ ସେମାନେ ଯୋଉ ଚୁଲି କରି କୁଡିଆ ଭଳିଆ କରି ରୋଷେଇ କରୁଛନ୍ତି ସେମାନେ ତ ଆଜି ନିହାତି ମାନେ ହଇରାଣ ହେବେ। ତ ତାଙ୍କ କତିରେ ଖଣ୍ଡେ ଇନ୍ଧନ ଗ୍ୟାସ୍ ଥିଲେ। ସେମାନେ ତ ଭଲ କି ମାନେ ଘର ଭିତରେ ବି ଥୋଇକି ଆରାମସେ ରୋଷେଇ କରି ଖାଇ ପାରିଥାନ୍ତେ ଯେହେତୁ ମାନେ ଗ୍ୟାସ ରେଟ୍ ଟିକେ ଅଧିକା ବଢି ଯାଇଛି ପଇସା ଅଧିକା ହେଇଯାଇଛି। ତ କେମିତି କଣ ସେ ଆଜି ଅସୁବି ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପ ମାନେ ପଡୁଛି ତାଙ୍କୁ। ତୁମେ ଏ ବିଷୟରେ କଣ କହିବାକୁ ଚାହୁଁଛ ମୋତେ ଟିକେ କହିବ? କେମିତି କଣ କରିଥିଲେ ଲୋକ ଟିକେ ଆର ସୁବିଧା ପାଇଥାନ୍ତେ?
ହଁ ଦେଖ ଯାହାର ବି ଚୁଲି ମ ମାନେ ବାହାରେ ଥିବ ସେ ଗୋଟେ ବର୍ଷା ଦିନ କିଛି ଦିନ ପୂର୍ବରୁ ସେ ଗୋଟେ ଉଠାଚୁଲି କରିବାକୁ ନିହାତି ଆଶ୍ୟକ କାରଣ କାହିଁ କହିଲେ ଉଠା ଚୁଲି ଟା ହେଲା ଘର ଭିତରକୁ ଆଣିକି ଜାଳି ହବ ବୁଝିପାରିଲେ। ସେଟା ପ୍ରଥମ କରିବା ଦରକାର ଆଉ ଯେହେତୁ ତୁ ଗ୍ୟାସ ଆମର ମିଳୁଛି ସମସ୍ତଙ୍କୁ ଗ୍ୟାସ ମାନେ ନିଶ୍ଚୟ ରଖିବା କଥା ଆଉ କା ଆର୍ଥିକ ଯଦି କଣ ହେଇଥିବ ସେଇଟା ତ ଅଲଗା କଥା ନିଶ୍ଚୟ ଗୋଟେ କୌଣସି ଗୋଟା ବର୍ଷା ଦିନ ପାଇଁ ଗୋଟା ସଠିକ ରୋଷେଇ ହତ କି ଅଳ୍ପ ଦିନ ପାଇଁ ହେଲେ ବି ଭଲ ଭାବରେ ଗୋଟା କରିବା ଆବଶ୍ୟକ। ତାପରେ କାହାର କହିଲେ ଛୋଟ ପିଲା ହେରିକା ସ୍କୁଲ କିଏ ଯାଇଥିବ କାହାର ତ ଖାଇବାକୁ ହେଇଥିବ ଯଦି ଗୋଟେ ବେଳେ ନହେଇ ସେ ଆସଗିଲା ବେଳକୁ ଖାଇଲା ବେଳକୁ ଛୋଟ ପିଲା ଲେଟ ହେଇଥିବ ଡେରି ହେଇଥିବ ସେ ଖାଇବା ଯଦି ସଠିକ ନ ଖାଇଲେ ପାଠ ପଢିବାରେ ମଧ୍ୟ ତାଙ୍କୁ ଅସୁବିଧା ହବ ସେଥିପାଇଁ ଇଏ ମତଲବ୍ ହଉଛି ଘର ଲୋକମାନୋନ ଟିକେ ଦାୟିତ୍ବବାନ ହେଇ କୌଣସି ରୋଷେଇ ଘର ଆବଶ୍ୟକ ପୂରା ସଠିକ ଭାବରେ କରିବା ଆବଶ୍ୟକ।
ହୁଁ ଭାଇ ବୁଝିଲେ ଦେଖ ତୁମେ ଯୋଉ କହୁଛ ଯୋଉ ଉଠା ଚୁଲି ସମସ୍ତେ ତାଙ୍କ ପାଖ କଣ ଉଠାୁଚୁଲି ଆଣିକି ମାନେ କଣ କହିଲ ହଁ ପଇସା ତ ଆଜିକା ସମୟରେ ପଇସ ର ଏତେ ମୂଲ୍ୟ ବି ଏତେ ବଢନି ଯେ ଟଙ୍କା ଦୁଇପଇସା ଦୁଇଶହ ଟଙ୍କାରେ ଯୋଉ ଉଠାଚୁଲି ହେଇ ଯାଉଛି କିନ୍ତ ଘର ଭିତରେ ଆଣି କେମିତି ରୋଷେଇ କରିବେ ବୁଝିପାରୁଛନ୍ତି। ତ ଲୋକମାନେ ବି ଉପରେ ସଚେତନ ହବା କଥା କଣ ଯୋଉ ସରକାର ଯୋଉ ସବୁ ଯୋଉ ପଦକ୍ଷେପ ଧୀରେ ଧୀରେ ଧୀରେ ଧୀରେ ବଢେଇ ଦଉଛନ୍ତି ଯୋଉ ଗ୍ୟାସ୍ ଇନ୍ଧନ ରେଟ ଅଧିକ ହେଇଗଲାଣି ଲୋକମାନେ ଲୋକଙ୍କ ପକ୍ଷେ କିଣିବା ବହୁତ କଷ୍ଟକର ହେଇପାରୁଛି ବୁଝିଲ କାହିଁକି ନା ଯେମିତି କୁହନ୍ତି ଘୋଡା ଛଅ ଟଙ୍କା ଦାନା ନଅ ଟଙ୍କା ଯେମିତି ଆମ ରୋଜଗାର ତ ଲୋକଙ୍କ ପାଖରେ ବହୁତ କମ ଅଛି ତ ଯେହେତୁ ଗ୍ୟାସ୍ ଟଙ୍କା ହେଲାଣି ହଜାର ଟଙ୍କା ଲୋକ ମାସକୁ ହଜାର ଟଙ୍କାରେ ଜାଳି କଣ ଖାଇପାରିବେ ଭାବିଲ? ତଙ୍କୁ ବହୁତ ଅସୁବିଧା ହବାକୁ। ପଡୁଛି ତ ସରକାର ଯଦି ବି ଟିକେ କମେଇ କାମେଇ ଦିଅନ୍ତେ ବହୁତ ଭଲ ହୁଅନ୍ତା ନା।
ହୁଁ।
ଆଉ ଆଉ ତ ଏଇନା ବର୍ଷା ହଉଛି କଲେଜ ଫଲେଜ ଆଜି ଯାଇନଥିବ ଘରେ ଥିବ ନା ଭାଇ?
ହଁ ଘରେ ଅଛି।
ଆଉ ତୁମେ କଣ ନେଇ ପାଠ ପଢୁଛ କେଉଁଠି ପାଠ ପଢୁଛ ଟିକେ କହିବ?
ଆମେ ନା ନା ସ୍ନାତକ ତରର ଦ୍ଵିତୀୟ ବର୍ଷ ଆମକୁ ଏବେ ହେଇଛି ବୁଝିଲେ।
ହୁଁ।
ତାପରେ ଆମର ଏବେ ଦ୍ଵିତୀୟ ବର୍ଷ ରାଜନୀତି ବିଜ୍ଞାନର ଆମ ବିଭାଗରେ ଆମେ ପାଠ ପଢ ପାଠ ପାଠ ପଢୁଛିି ବୁଝିଲେ।
ହଁ ହଁ।
ତାପରେ ମୋ ତ ରହିଲା କି ରେଭେନ୍ସା ବିଶ୍ୱବିଦ୍ୟାଳୟ ଯୋଉଟା କଟକରେ ପ୍ରସିଦ୍ଧ। ଓଡିଶାର ସର୍ବ ପୁରାତନ ବିଶ୍ୱ ମାନେ ସର୍ବ ବୃହତ ମାନେ ସର୍ବ ପୁରାତନ କଲେଜ ବୁଝିଲେ। ସେଠି ଆମେ ପାଠ ପଡିଛୁ ଆମକୁ ଗର୍ବିତ ମଧ୍ୟ ଫିଲ୍
ଯାହା ହଉ ଭାଇ ଯାହା ହଉ ତୁମେ ଏତେ ଓଡିଶାର ବିଶ୍ଵ ପ୍ରସିଦ୍ଧ ମାନେ ବିଶ୍ୱ ଏତେ ବଡ କଲେଜ ରେ ତୁମେ ପାଠ ପଢୁଛ । ବିଶ୍ୱବିଦ୍ୟାଳୟରେ। ତମ ଯାହା ହଉ ଶୁଣିି ଖୁସି ଲାଗେ ଯେବେ ଯିବି କଟକ, ମୁଁ ଯାଉଛି ମ ସପ୍ତା ମାସ ତୁବୁ ଏମିତି ପନ୍ଦର କୋଡିଏ ଦିନ ଥରେ ଦି ଥର ହେଲା ଯେବେ ଯିବି ମୁଁ ତମକୁ ଇଁ ଭାଇ ବିଶ୍ୱାସ କରିବେ ମୁଁ କଲ୍ ଲଗେଇବି ତମେ ଆସିବ ମୁଁ ଟିକେ ଚାହିଁବି ତମକୁ ଦେଖା କରିବାକୁ ବୁଝିପାରିଲ। ଆଉ କଟକର ପ୍ରସିଦ୍ଧ ଦହିବରା ଆଳୁ
କେବେ ଆ ଭାଇ ମୁଁ ଗଲେ ଆମେ ମିଶିକି ସାଙ୍ଗ ହ ସାଙ୍ଗ ହେଇ କେବେ ଖାଇବା ବୁଝି ମୁଁ ଥରେ ଯାଇଥିଲି କଟକ ହେଲା ବଡ ମେଡିକାଲ। ହେଠୁ ଆସିବେଳେ ମତେ ବହୁତ ଭୋକ ଲାଗୁଥିଲା ସେ ଯୋଉ ଜୋବ୍ରା ବ୍ରିଜ ପାଖ ପାଖାପାଖି ସେଠୁ ଗୋଟେ ବଢିଆ ଦହିବରା ବାଲାଟା ବସୁଛନ୍ତି, ଭାଇ ବିଶ୍ଵାସ କର ପଚାଶ ଟଙ୍କା ନେଲା ମୁଁ ପୁରା ଖାଇଲି। ମୋ ମନ ପରା ଶାନ୍ତି।
ହ
ଏ ସବୁ ଆଉ।ଆଉ କଣ ଭାଇ ଏବେ ଖରା ବେଳେ ଆଜି କଣ ଖାଇବେ? ଘରେ କଣ ରୋଷେଇ ହେଇଛି?
ହଁ
ହ୍ୟାଲୋ ଭାଇ ଆପଣଙ୍କ କ ଭାଇ ତୁମେ ଟିକେ ବାହାରକୁ ଆସିଲେ ବହୁତ ଭଲ ହୁଅନ୍ତା, କାରଣ ନା ତୁମ ଚ-ଚତୃର୍ପାଶ୍ୱରେ ଥିବା ଯୋଉ ସାଂ ମତେ କିଛି ଶବ୍ଦ ଶୁଭୁଛି ତୁମେ ଟିକେ ଦୂରେଇ ଯାଇ କଥା ହୁଅନ୍ତୁ।
ଆଉ ଭାଇ କଣ କୁହନ୍ତୁ? ଦେହ ପା କେମିତି ଅଛି ତୁମର?
ଏବେ ଠିକ ଠାକ୍ ଅଛି ତ।
ଆଉ ତୁମ ଘରେ ସବୁ କେମିତି ଅଛନ୍ତି?
ଘରେ ସବୁ ଠିକ ଅଛି ବୁଝିଲେ।
ଆଉ ତୁମେ ଭାଇ ଏବେ ସବୁ ଯୋଉ ମେଡିକାଲ ତ ଫେଡିକାଲ ତ ଅ ଯା ଶୁଣୁଥିବ ସବୁ ବହୁତ ବିଭିନ୍ନ ପ୍ରକାର କେସ୍ ମଧ୍ୟ ବାହାରୁଛି ମେଡିକାଲରେ କୋଉ ଲାଇଟ୍ ଗଡି ପଡୁଛି ମେଡିକାଲ କଣ ଏମିତି ସବୁ ଭାଙ୍ଗି ଭୁଙ୍ଗି ପଡୁଚି ଯୋଉ କାନ୍ଥ ମାନ୍ଥ କଟକ ବଡ ମେଡିକାଲରେ ଆ ଯାହା ଫଳରେ ଲୋକମାନେ ମ ଅସୁସ୍ଥ ହେଇ ପଡୁଛନ୍ତି ମାନେ ଲୋକମାନଙ୍କର ମଧ୍ୟ କ୍ଷତି କ୍ଷତି ହଉଛି ହେଲା ତୁମେ କଣ ଚାହୁଁଛ ମାନେ କେମିତି ଆର ଉପକାର ଗୋଟେ ଲୋକମାନଙ୍କୁ ଲୋକମାନର ନୁହଁ ସରକାର ସରକାରଙ୍କର ଆ ଆଗରେ କେ ଧର ମୁଁ କହୁଛି ଆଜି ତମେ ଛୋଟ ଯୋଉ ମାନେ ଗୋଟେ ଆଜି ଗୋଟେ ଛୋଟ ରା ତମେ ଯଦି ଯେହେତୁ ରାଜନୀତି ବିଜ୍ଞାନ ନେଇ ପାଠ ପ ପଢ଼ୁଛ ତୁମେ ପୁଣି ଆ ଦିନେ ନା ଦିନେ କିଛି ବଡ ଭ ଭବିଷ୍ୟତରେ ଗୋଟେ ବଡ ହବାର ଗୋଟେ କଣ ଆଶା ଥିବ ବୁଝପାରୁଛ, କେମିତି ତୁମେ ଯଦି ତୁମେ ଗୋଟେ ଭବିଷ୍ୟତ ଗୋଟେ କଣ ଏମ ଏଲ ମାନେ ଯୋଉଟା ହେଲା କଣ ବିଧାୟକ ବିଧାୟକ ହେଲା ତମେ କେମିତି କଣ ଲୋକମାନଙ୍କର ର ସୁବିଧା କରିବାକୁ ଚାହିଁବ ଯେମିତି ଲୋ ଲୋକମାନେ କେମିତି ମେଡି ମାନେ ଡାକ୍ତରଖାନର ସୁବିଧା ପାଆନ୍ତୁ। ସବୁର କିଛି ଲୋକମାନଙ୍କର ଅସୁବିଧା ନ ହଉ ସେ ଉପରେ ମାନେ କେମିତି କଣ କରିବ ଯଦି ତମେ ଭବିଷ୍ୟତରେ ହବାକୁ ଚାହୁଁଥିବ? ଯେହେତୁ ତୁମେ ରାଜନୀତି ବିଜ୍ଞାନ ନେଇ ପାଠ ପଢୁଛ ବୁଝିଲ।
ଭଲ ଉଁ ଲୋକମାନଙ୍କ ପଦକ୍ଷେପ ନେବା ଦରକାର କାହିଁକିନା ଲୋକମାନେ ତାଙ୍କୁ ବହୁତ ଦେଉଛନ୍ତି ଟିକସ ଦଉଛନ୍ତି। ତା ଫଳେ ସେଇ ପଇସାଟା ତାଙ୍କୁ ସଠିକ ଭାବରେ ବିନିଯୋଗ କରିବାର ଅଛି ଯାହା ଫଳରେ ଲୋକମାନେ ଭଲ ଗୁଣାତ୍ମକ ଜିନିଷ ପାଇ ପାରିବେ କୌଣସି କ୍ଷତିଗ୍ରସ୍ତରୁ ବଞ୍ଚିତ ହୋଇପାରିବେ ସେଥିପ୍ରତି ସରକାର ଧ୍ୟାନ ଦେବା ଦରକାର ଯେହେତୁ ଆ କଣ ମୁଁ ରାଜନୀତି ବିଜ୍ଞାନର ଛାତ୍ର। ମୋର ଏହା କହିବାର ମୋର ଉଦ୍ଦେଶ୍ୟ ଥିଲା କି ଯେ ଲୋକମାନେ ସଚେତନ ହବା ଦରକାର ଥା ଏବଂ ସରକାର ମଧ୍ୟ ସଚେତନ ହବା ଆବଶ୍ୟକ ଆଉ ତାପରେ ରହିଲା କି ଯେ ମୋର କୌଣସି କର୍ତ୍ତବ୍ୟ ରହୁଛି ଲୋକମାନଙ୍କୁ ଜଣେଇବା। ଯେ ସରକାରୀ ହସ୍ପିଟାଲକୁ ବେ-ବେସି
ଭାଇ ମୁଁ ଭାବୁଛି ତମେ ବୋଧେ ରାଜନୀତି ବିଜ୍ଞାନରେ ପାଠ ପଢୁଛ ବୋଲି ମଝିରେ ମଝେ ଇଂଲିଶ କହୁ କହିଦଉଛ ରାଜ ଯୋଉ ଏ କହୁନା ରାଜନୀତି ବିଜ୍ଞାନ। ପଲିଟିକାଲ କହିଦଉଛ।
ହଁ ରାଜନୀ ହଁ ହଁ ସରି ସରି ମୋର ପାଟିରେ ଭୁଲରେ ପଶିଯାଉଛି ମୁ ରାଜନୀତି ବିଜ୍ଞାନ ଛାତ ଯେହେତୁ ମୋ ଲୋକମାନଙ୍କ ଦା ଦାୟିତ୍ୱ ଯେ
କଣ ଇଏ କଣ ଭାଇ ଭାଇ ମୁଁ କଣ ତମେ କଣ ତମେ କଣ ଭାଇ ଶୁଣ ତମେ କଣ ଏଇଠି ମୋ ଆଗରେ ଯୋଉ ପ୍ର ପ୍ରଭଜନ୍ମ ଅଛନ୍ତି ଦିଅନ୍ତିନି ସବୁ କଣ କହିଲ ଭା ଭାଷଣ ମତେ ଲାଗୁଛି ତୁମେ ଯେମିତି ଛୋଟ ବେଳେ ଆମେ ମାନେ ବହି ପିକି ଯେମତି ଗୁରୁ ଦିବସ ଶିଶୁ ଦିବସରେ ଭାଷଣ ଦଉନା ମତେ ଲାଗୁଛି ତୁମେ ସେ ସେଇ ସେଇଟ ସେଇ ଭଳି ଘଷ ଘୋଷିକି ମଧ୍ୟ ଆସିଛ ସେଇ ଟାଇପ ରେ ଯେମିତି ଭାଷଣ ସବୁ ଦିଅନ୍ତିନି ସେଇ ଟାଇପ ର କଥା କହୁଛ। ତମେ ଘୋଷି ଦେଇଛ କି?
ମୋର ଗୋଟେ ଜନ୍ମରଗତ ଅଭ୍ୟାସ ଅଛି କି, ଯେ ମୋର ଯେତେବେଳେ ଭାଷଣ ଦେଲା ବବେଳେ ମୁଇଁ ଏମତି କଥାବାର୍ତା ହବା
ଏଇ ଭାଇ ତୁମର ମନ ଅଛି ତୁମର ମନ ଅଛି ନା ଆମେ ଛୋଟ ବଳେ ଯୋଉ ଭାଷଣ ଦଉ ଘୁଷିକି ଯାଇଥାଉ ଅଧାରେ ଭାଷଣ ଦେଲା ବେ ଭୁଲି ଯାଇଥାଏ। ସନ୍ତୋଷ ସାର୍ ଡାକିବେନି ଏଇ ଅଷ୍ଟମ କ୍ଲାସ ପିଲା ଅଷ୍ଟମ କ୍ଲାସ ପିଲା ଆସ, ଆମେ ସେଠୁ ଗଲା ବକୁ ସମ୍ମାନୀୟ ସଭାପତି ମହୋଦୟ ମୋର ପୂଜ୍ୟ ଗୁରୁଜୀ ବୃନ୍ଦ ଗୁରୁମା ଆଜି ହେଉଛି ଏକ ପବିତ୍ର ଦିବସଟିଏ ଏଇ ପବିତ୍ର ଦିବସରେ ମତେ କିଛି କହିବାର ସୁଯୋଗ ମିଳଥିବାରୁ, ମୁଁ ଧନ୍ୟ ମନେ କରୁଛି। ସେ କହିସାରିଲା ପରେ ଆଉ କିଛି ମନ ପଡୁନି, ମନ ପଡୁଛି ନା?
ନା ହଁ ଥରୁଥାଏ ଗୋଡ ହାତ ସବୁ ଥରୁ ଥାଏ ହଁ ବୁଝିଲେ ବୁଝିଲେ ଆପଣ ରହିବେ ଆପଣଙ୍କ ମତେ କାମ ଥିଲା କହୁଥିଲେ ଟିକେ ଯିବେ କି?
ମୋର ବହୁତ ମାତ୍ରାରେ କାମ ଅଛି ରଖୁଛି ହେଲା।